ହ ଅ।
ଆରେ ଆକାଶ ଆଜି କଣ ଏତେ ଦିନ ପରେ ଆଇଲେ କଣ ଆଜି କୁ ଯିବା କେନ୍ତି କିରେ କ୍ଲାସକୁ ମୁଁ କଲେଜ ଆସିଛି ବା।
ତମେ କଲେଜ ପହଞ୍ଚିଗଲ ମୁଁ ପା ପହଞ୍ଚିନି ଏ ପର୍ଯ୍ୟନ୍ତ।
ସିଏପା ଆଜି କ୍ଲାସ୍ ଷ୍ଟାର୍ଟ ହବ ବା ସାଢ଼େ ଯୋଉ ଏଗାରଟା ଏଗାରଟା ଚାଳିଶ କୁ।
ଓହୋ ହଁ ମୁଁ ଯାଉଛି ଖାଲି।
ଆ ହଁ ଯେ ଆସିବା ଠେଇ କିଛି ନାଇଁ ମୁଁ କହିଲି ଏତେ ଦିନ ପରେ ଆଇିଲ ସେ କଣ ପଚରା ପଚିରି କରିବେ କି କଣ ମୁଁ ସେ ଆମକୁ କିଛି ଜାଣିନି ପଢ଼ିନି।
କି କଣ ପଢ଼ିବା କରିବେ କି?
ସେ କଣ କହୁଥିଲେ ସରପ୍ରାଇଜ ଟେଷ୍ଟ କରିବେ ବୋଲି ମୁଁ ଆମେ କ୍ଲାସ୍ ଆଟେଣ୍ଡ କରିନେ। ସେ କଣ ଆମର ଯୋଉ ତମ ୟୁନିଫର୍ମ କରିଦେଇଛ ଯୋଉ କଲେଜ ଡ୍ରେସ୍।
ସେଇଟା ମଁ କାଲି କଲେଜ କଲେ ମୁଁ ଡ୍ରେସ୍ କରିନି ନା ଧୁଆ ହେଇନି କିନ୍ତୁ ମୋର।
ଆଉ ସିଏ କଣ ପଢ଼ାପଢ଼ି ତାଙ୍କର ଅଧା ସାରିଲାଣି କଣ ସରପ୍ରାଇଜ ଟେଷ୍ଟ କଲେଣି ଆମେ ତ ଜାଣିନେ କିଛି?
ନାଇଁ ଭାଇ ଏଇଟା ସତ କହୁଛ ନା ମିଛ ଡରେଇବାକୁ।
ଆରେ ସତରେ ବା ମୁଁ ଏଇନା ଯୋଉ ପିଲା ମତେ ଗୋଟେ ଗ୍ରୁପ ରେ ଆଡ୍ କଲେ ସେ ଗ୍ରୁପରେ ମୁଁ ଆଡ୍ କରୁ କରୁ ସାଙ୍ଗେ ସାଙ୍ଗେସାଙ୍ଗେ ମେସେଜ୍ ଆଶୁଛି ଆଉ ସମସ୍ତେ ରେଡ଼ି ତ ମୁଁ କହିଲି ଭାଇ କଉଥି ପାଇଁ ନା ତମେ ଜାଣିନ ନୂଆ ଆଇଛ ବୋଧେ ଆଜି ସରପ୍ରାଇଜ ଟେଷ୍ଟ ସିଏ ତାଙ୍କର ଗୋଟେ ମ୍ୟାମ୍ ଅଛନ୍ତି ମାନେ ତାଙ୍କର ନାଁ ହୋଉଛି ଭାରତି ମ୍ୟାମ୍।
ହୋଉ ହୋଉ।
ହଁ ସିଏ ପା ଟେଷ୍ଟ କରଉଛନ୍ତି।
କୋଉ ସବଜେକ୍ଟରେ କହିଲ?
ଆମ ଗଣିତ।
ଭାଇ ଗଣିତରେ ହ କଣ କରିବା ତାହାଲେ ଆମେ?
ସେଇ ତ କଥା ମୁଁ ତ ଭାଇ କଲେଜ ଡ୍ରେସ ବି ପିନ୍ଧିକି ଆସିନି।
କୋଷ୍ଚିନ୍ ପୋତ୍ସିନ୍ ଦେଇଛନ୍ତି ପଚାରୁନ ପିଲାଙ୍କୁ ଦେଇଥିବେ।
ପିଲା ତ ମାନେ କିଛି ମେସେଜ୍ କରୁନାହାନ୍ତି ଆଉ ମୁଁ ତାଙ୍କ ଭିତରେ କାହାକୁ କିଛି ଚିହ୍ନିନି। କଣ ମେସେଜ କରିବ ମୁଁ ବି ନିଜେ ଜାଣିପାରୁନି ମୁଁ ଭାବୁଛି କଣ କହିଲ ମାନେ ମୁଁ ଭାବୁଛି କି ଆଜି ଯିବାନି ଆଟେଣ୍ଡ କରିବାନି କଣ କହୁଛ?
ତାହେଲେ କଣ ଫସିଯିବା ତାହାନେ।
ନାଇଁ ଫସିଆ କଣ ପାଇଁ? ଆମେ ଆଜି ଆଟେଣ୍ଡ କରିିବାନି ଆମେ ରହିଯିବା ଯି ପଛରେ ଯାଇ କହିବା ଆମେ ନୂଆଁ ଆସିଥିଲୁ ଆମେ ଜାଣିନଥିଲୁ। ଆଉ ଆମ ପାଇଁ ଗୋଟେ କଣ ଗୋଟେ କରନ୍ତୁ ଏମିତି କହିବା।
କର ସେଥିରେ ଆମକୁ କୋଶ୍ଚିନ୍ ଦେବେ ନା ସେଥିରେ ଆମେ କଣ କରିବା? ସେତେବେଳେ ନୂଆ କୋଶ୍ଚିନ୍ ଦେବେ ନା ସେଇ କୋଶ୍ଚିନ୍ ଆଉ କଣ ଦେବେ?
ଓହୋ ତାହେଲେ କଣ କଣ କରିବା?
ମୁଁ କଣ କହୁଛି କହିଲ ମୁଁ କହୁଛି ଚାଲ ପଶିଯିବା ତା ଭିତରେ।
ଆଚ୍ଛା ଆଚ୍ଛା ଆରେ ଇଏ ତ ପ୍ରଧାନ ବାବୁ ଖାଲି ବାରମ୍ବାର ମତେ ଫୋନ କରୁଛନ୍ତି ତମେ ଗୋଟେ କାମ କର ଯଦି ତମକତିକି ଧର କଲ୍ ବି କଲେ ତମେ ତାଙ୍କୁ କହିବ କି ସେ ସରପ୍ରାଇଜ୍ ଟେଷ୍ଟ ପାଇଁ ଯାଇଛନ୍ତି ହେଲା ତ ତମେ କହିଦବ ସେଇୟା।
ହୋଉ ହୋଉ।
ହଁ ତାହେଲେ ଆମ କଥା କଣ କରିବା? କହିଲ ମାନେ ଯିବା ନା
ମୁଁ କଣ କହୁଛି କହିଲ ପିଲା ଯୋଉ ଯାଉନାହାନ୍ତି। ଆମେ ତାଙ୍କ ସହିତ ପଳେଇବା।
ପଳେଇବା ଯେ ମୁଁ ବଝୁଛି ମୁଁ ତମ କଥା ତାଙ୍କ ସହିତ ପଳେଇବା ତାଙ୍କ ସହିତ ବସି ପଡ଼ିବା ଯାହା ପରୀକ୍ଷା ଦେବେ ତାଙ୍କ ସହିତ ଦେଖିକି ଲେଖିବା ମୁଁ ବୁଝୁଛି ତମ କଥା। ହଁ କିନ୍ତୁ କଲେଜ ଡ୍ରେସ ପିନ୍ଧିକି ଆସିଲି ସେ ଅସୁବିଧା ମୁଁ କିଣିବି ନା ଏବେ। ଆ କାଲି ତ ଖୋଲିଲା କାଲି ତ ଖୋଲିଲା ଅସୁବିଧା ହବ କଣ କରିବା?
ନାଇଁ ଗୋଟେ ଦିନ ଏମିତି ପରିଆ କରିବା କଥା ନୁହଁ।
ସେଇଟା ସତ କଥା ସିଏ ଗୋଟେ କଣ ସରପ୍ରାଇଜ ଅଛି। କୁହନ୍ତି ଆମେ ରଜ ଛୁଟି ହବା ପୂର୍ବରୁ ଆମେ ଦେଲୁ ତମକୁ। ପଡେଇ ସାଇଲୁ ହଁ।
ତମେ ଆଡଡେ ଆଇଡେଣ୍ଟି କାଡ ଆନିଚ ନା ସେଇଟା ବି ଆଣିନ।
ଆରେ ମୁଁ କିଛି ଜାଣିନି ସିଏ ମୋର ଆକ୍ଚୁଲି ହେଇଥିଲା ଏ ଅଲଗା କଲେଜରେ। ବୁଝୁଛ ତ ମୋର ହେଇଥିଲା ଆମର ଏଇ ଯୋଉ ଏକାମ୍ର ସୁନ୍ଦରପଦା ସିଟିି ହେଇଥିଲା ସିଟୁ ମୋର ନାଁ ଲେଖା ହେଲା ଇ ଠି କି ଇଏ କହୁଛନ୍ତି କି ଆମେ ରଜ ପୂର୍ବରୁ ପଢେଇ ସାରିଛୁ ମୋର ତ ଆଡମିସନ୍ ଏବେ ହେଲା। ତେମେ ରଜ ପୂର୍ବରୁ କାହାକୁ ପଢେଇଥିଲ ମୁଁ କେନ୍ତି ଜାଣିଲି କଣ ନାଁ ଆମେ ପଢେଇ ସାରିଛୁ ତମର ପରୀକ୍ଷା କରେଇବୁ। ଆଉ ପୁଣି ଏ ମାର୍କ କଣ ପୁଣି ଉଠିବ।
ତାହେଲେ ଓ ହୋ ଏଇଟା ଉଠିବ ତାହେଲେ ମାର୍କେ ବୋର୍ଡ କୁ? ତାହେଲେ ମୋ କଥା ଶୁଣ ପ୍ରିନ୍ସିପାଲ୍ ପାଖକୁ ଯିବା? ପ୍ରିନ୍ସିପାଲଙ୍କ ପାଖକୁ ପ୍ରଧାନ ଶିକ୍ଷୟତ୍ରୀ।
ହଁ ସିଏ ତ ଆମକୁ ସେଠି ଆଲାଓ କରିବେନି ନାଁ ସେଠି ଗୋଟେ ସିକ୍ୟୁରିଟି ଅଛି ସେ ସିକ୍ୟୁରିଟି କହୁଛି ତମେ ଯେଦି କଲେଜ ଡ୍ରେସ୍ ପିନ୍ଧିନ ତମେ ଆସିପାରିବନି ସେ ଯୋଗୁରୁ ମୁଁ ଆଉ ପାଚେରୀ ଡେଇଁକି ଯାଇଛି ଭିତରକୁ। ବସିଛି ହଁ ବା ସିଏବା ଭିତୁରୁକୁ ଛାଡିଲାନି ଓଲ ଓଲଟା ମତେ ବାଡ଼ି ଧରି ଗୋଡେଇଲା ମାରିବ ବୋଲି। କହୁଛି ତେମେ କଣ ଆ ଭିତୁରୁକୁ କଣ ଆସିଛ ଏମିତି କହୁଛି ମୁଁ ଭାଇ ସେଇସ ସେ କହୁଛି ତମ ପାଖରେ କଣ ପ୍ରୁଫ୍ ଅଛି ସେମିତିରେ ତ ମୋର ଆଇ କାର୍ଡ ନାହିଁ ଏକ ରେ କଲେଜ୍ ଡ୍ରେସ୍ ବି ପିନ୍ଧିନି ସେ କହୁଛି ତେମେ କଣ ବାହାର ଲୋକ ହେଇ ତେମେ ଖାଲି ଭିତୁରୁକୁ ପଶି ଯାଉଛ କାହା ଗାର୍ଡେନ୍ କି
ଆଉ ତମେ ସେଇ ଯୋଉ ମଝିରେ ଯୋଉ ଆଡମିସନ୍ କରିନଥିଲ କଲେଜରେ ସେ ସିଏ ବି ଗୋଟେ ଦେଇଥିବେ କିଛି ଲିଷ୍ଟଟେ ନାଁ ସେଇଟା ବି ଆଣିନ? ଆ ହା ନାଇଁ ତମେ ଏଇଟା ତମର ଟିକେ ମୁଣ୍ଡରେ ଟିକେ ବ୍ୟକ୍ତିଗତ ବୁଦ୍ଧି ଅଛି ନାଁ ନାହିଁ?
ଆଉ ମୁଁ କଣ କରିବି କହୁନ ମୁଁ ପଳେଇ ଆସିଲି ମୁଁ କହିଲି ହଠାତ୍ କିନା କଲେଜ୍ ଖୋଲିଲା ମୋର ଆଉ ମନ ନାହିଁ କଲେଜ୍ ଖୋଲିଛି ବୋଲି ତର ବର ହେଇ ପଳେଇ ଆସି ହେଲେ ସେ ସାଙ୍ଗଟା ବି ଜଣେ ହଇରାଣ କଲା ଆସେ ଆସେ ଆସେ କହି ରଖେଇଦେଲାନି। କୁନ୍ ତାର କୋଉ କଲେଜ୍ ଆମରି କଲେଜରେ ହେଇଥିଲା ନାଁ କଣ ବା?
ହଁ ବା।
କେଜାଣି ମୁଁ ତା ସହିତ ଯାହା କଥା ହେଲେ ଜଣା ପଡିବ ସେ ଆଇଛି ନାଁ ଆସିନି। କିନ୍ତୁ ଏବେ ପାଇଁ ଗୋଟେ କଣ ଗୋଟେ କହ କର ବା ଏବେ ପାଇଁ କଣ ଗୋଟେ କର।
କୁନୁ ଭାଇକି ଖୋଜ।
ହଁ।
କୁନୁ ଭାଇକି ଖୋଜି କି ତା ଡ୍ରେସ୍ ଚେଞ୍ଜ୍ କରିଦିଅ ତାକୁ ତମ ଡ୍ରେସ୍ ପିନ୍ଧେଇକିି ବସେଇ ଦେଇଥାଅ। ନାଁ କଁ କହୁଛ ନାଇଁ ତୁ ଚେଷ୍ଟା କଲେ କଣ ମନା ଅଛି।
ନାଇଁ ସେ କାଳେ ରାଜି ହେବେନି କାରଣ ସିଏ ମାନେ ବହୁତ ହାଇଜେନିକ୍ ଲୋକ। ସିଏ ଏସବୁ ଦେଖିଲେ ବୁଝୁଛ ତ ହଁ ହଁ ହଁ ହଁ ତ ଟିକେ ଚିଡି ଯାଆନ୍ତି ତ ସିଏ ମାନିବେନି ଏ କଥା। ଆର୍ ଥରକ ସେ ସେମତି ଆମର ଖେଳ ହଉଥିଲା ମ ମାନେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହଉଥିଲା ମୁଁ ଆ ଆକ୍ଚୁଲି ନଥିଲି କିଛି ଲିଷ୍ଟ୍ ରେ ନଥିଲି ତାଙ୍କର ଓପନର ଅଭାବ ହେଲା ସେଇ ଯୋଗୁରୁ କୁନୁ ଭାଇଙ୍କୁ କୁହା ହେଲା ତମ ଜର୍ସି ଟା କାଢିକି ଦିଅ ମତେ। ମୁଁ ଯାଇଁ କି ଶହେ ମାଇଲି ତାପରେ ତାଙ୍କୁ ଜର୍ସିଟା ଫେରେଇଲା ବେଳକୁ କହୁଛନ୍ତି ନାଇଁ ମୁଁ ଆଉ ଖେଳି ଖେଳିବିନି ଥାଉ କହି ପଳେଇଲେ।
ଉଁ ନାଇଁ ତମେ ଶହେ ମାରିଛ ମାନେ ତମେ ଯାହା ହେଲେବି ଘଣ୍ଟାଏ ଖଣ୍ଡେ ଖେଳିକି ସେଇଠି ଠିଆ ହେଇଥିବ।
ହଁ।
ସେ ତମ ଯୋଉ ଗଞ୍ଜି ତ ଯାଇଥିବ ଝାଳରେ।
ସେଇଆବା ସେ ଆଉ ନେଲେନି ପଳେଇଲେ ଆଉ।
ଆଁ ହା ନାଇଁ ଏଇ ଯୋଉ ମୁଁ କ ତମେ କଲେ ତାହେଲେ ମୋ କଥା ଶୁଣ ତମେ ପଳେଇ ଆସ ଘରକୁ।
ହୁଁ।
ଘରୁକୁ ପଳେଇ ଆସିକି ହଁ ମୁଁ ଏ କଲେଜରେ ପହଞ୍ଚି ତମ କଥା ମୁଁ ବୁଝିବି।
ନାଇଁ କଥା କଣ ବୁଝିବ ତେମେ ଡ୍ରେସ୍ ବନେଇଛ?
ହଁ ମୁଁ ତ ତମେ ତ ତମ ପାଇଁ କହୁଥିଲ ଡ୍ରେସ୍ ନେଇିକି ଯିବି ମୋର ଆଉ ଗୋଟେ ସାର୍ଟ ଅଛି।
କୋଉ ଜାଗେ ହେଲଣି କୋଉ ଜାଗେ ବାହାରେ ନ ତାହେଲେ ଗୋଟେ କାମ କର ଆଉ ଗୋଟେ ଆଣିଦେଇ କ ଏଇଠି କମନ ରୁମ୍ ରେ ବଦଳେଇଦବା ଆଉ।
ଓହୋ ମ୍ୟମ୍ କହି ଟିକେ ପରୀକ୍ଷା ଟିକେ ଘୁଂଚାଉନା ମୋତେ ଟାଇମ୍ ଲାଗିବ। ଏ ମ୍ୟାମଙ୍କୁ କହୁନୁ କୋଡି଼ଏ ମିନିଟ୍ ଘୁଞ୍ଚେଇ ଦେବେ।
ସେମିତି କଣ ଗୋଟାଏ ପିଲା ଯୁଗରୁ କଣ ପରୀକ୍ଷା ଘୁଞ୍ଚେଇବେ ନା କଣ ସେମିତି ଆ କଣ କରିବା ଏଇ ଇଏ ତ କହ ରୁମ୍ ଭିତରେ ସବୁ ଗଲେଣି ଛୁଆ ଏଠି ଯାଉଛନ୍ତି କଣ କରିବା କହୁନୁ ଗୋଟେ।
ଓହୋ ଗଲେଣି ଆହା। ହଉ ତମେଛ ନହେଲେ ଏକ୍ଜାମ ଦିଅନି ଆମେ ଆଥରେ ଆସି ମିଶିକି ଦେଇଦେବା।
ହଁ ମୁଁ ଭାବୁଛି ସେଇଟା ତାପ ମୁଁ ପିଲାଙ୍କୁ ଯୋଉ ଗ୍ରୁପ୍ ରେ ତ ପ୍ରାୟ ଲେଖୁଛନ୍ତି। କୋଶ୍ଚିନି ମିଳିଲେ ମାନେ ସାଙ୍ଗେ ସାଙ୍ଗେ ମୋବାଇଲ ରୁ ଆନ୍ସର କାଢିକି ଦେଖିବା ମୋବାଇଲ ବ ଭିତରେ ବୋଧେ ଆଲାଉ ଅଛି ବୋଧେ।
ତାହେଲେ ବଢି଼ଆ ପଶିଯାଅ।
ଆଁ ହଁ ଯେ। ତମେ ବୁଝୁନ ଘର ଡ୍ରେସ୍ ବା ପାଟି କରିବେ। ସେମିତିରେ ସିକ୍ୟୁରିଟି ସିକୁ ସେମିତିରେ ସେ କୁନୁ ଭାଇ ଆକ୍ଚଲି ମୋ ଉପରେ ସେଦିନ ପାଇଁ ମୋ ପରେ ଟିକେ ରାଗି ଅଛନ୍ତି।
ଆଉ ଜନ୍ମେଜୟ ଭାଇକି ଦେଖୁନ
ଜନ୍ମ ଯେ ଆମ ପାଇଁ ଯେ ଆମ ଆମ ସାଙ୍ଗ ମାନଙ୍କ ଭିତରେ ଆମର କିଏ କି ସବୁ ପଢୁଛନ୍ତି କହିଲେ ଆମ କଲେଜରେ।
ଜନ୍ମେଜୟ ଭାଇ, ସିଦ୍ଧାର୍ଥ ଭାଇ, ଚିକୁୁ ଭାଇ।
ଓ ଏଇ ସମସ୍ତେ ଆମରି କଲେଜ୍ ର
ତମେ କଣ କଲେଜ୍ ଯାଅନି ବୋଧେ ଆଜି ଫାଷ୍ଟ୍ ଟାଇମ୍ ପଳେଇଚ।
ଆ ମୁଁ କହୁଛି ବା ରଜ ଛୁଟି ପୂର୍ବରୁ ମୋର ଆଡମିସନ୍ ହେଲା ରଜ ଛୁଟି ସଇଲା। ତାପରେ ଆମର ଆଡ୍ମିସନ ଟା କଂସେଲେ ହେଇଗଲା ମାନେ ସିଟୁ ସିଟୁ ମାନେ କ ଟିକି ଆସି ମହର୍ଷିରେ ନାଁ ଲେଖେଇଲେ ବୁଝିଲ ସେ ମହର୍ଷି ର ନାଁ ଯେମତି ଲେ ଖେଇଲେ ସେମିତି ଇଏ ତ କଣ ଏବେ ରଜ ଛୁଟି ସରୁ ସରୁ ଆସୁ ଆସୁ କଣ କୁହନ୍ତି ସର୍ପାଇଜ ଟେଷ୍ଟ୍। ମାନେ ପାଦ ନ ଦଉଣୁ ମାନେ ଯେମିତି କହନ୍ତିନି ଘରେ ନ ପୋସୁଣୁ ଚାଳ ମୁଣ୍ଡିରେ ବହୁଛି। ସେଇ ଭଳିଆ ଆଉ।
ଓ ହୋ। ତାହେଲେ ଆମ କମ୍ପୁଟର ସାର୍ କୁ ତମେ ଜାଣିଛ?
କମ୍ପ୍ୟୁଟର ସାର୍ କିଏ କହିଲ ଆମର ବେହେରା ସାର୍।
ହଁ ସିଏ ତାଙ୍କର ଆମରି କଲେଜ୍ ପାଖରେ ତାଙ୍କ କ୍ଲାସ ରୁମ୍ ଟା ଅଛି। ତାଙ୍କର ଗୋଟେ ଗ୍ରୀନ୍ କଲର ଗଞ୍ଜି ସାର୍ଟ ଥିଲା।
ଓହୋ ନାଇଁ ଆମ କଲେଜକୁ ଆଜି ଗୋଟେ କମ୍ପ୍ୟୁଟର୍ ସାର୍ ଆଇଛନ୍ତି ମତେ ଲାଗୁଚି ମୁଁ ପୁଣି ଏମ୍ ଡି ସି ଚେଞ୍ଜ୍ କରିବି।
ଓହୋ ନୂଆ ସାର୍ ଦେଖିକି ତାଙ୍କ ଫୋ ନା କଣ।
ତାଙ୍କେ ସାର୍ ନାହିଁ ମ୍ୟାମ୍ ଜଣେ ଆମ କଲେଜରେ ଆଜି ବୋଧେ ନୂଆ ଆସିୁଛନ୍ତି। ତାଙ୍କର ଚେଞ୍ଜ୍ କରାହବ।
କହୁଛିି କହିଲ
କଣ କହୁନି?
ମୁଁ କହୁଛି ମୁଁ କଲେଜ୍ ରେ ପହଞ୍ଚେ ହେଲା।
ନହେଲେ ଗୋଟେ ଏକ୍ସଟ୍ରା ଏକ୍ସଟ୍ରା ଦେଖ ଏକ୍ସଟ୍ରା ଗୋଟେ ୟୁନିଫର୍ମ ଆଣିକି ଆସିଥିବ ମୁଁ ବି ପିନ୍ଧିବି।
ହଁ ପ୍ୟାଣ୍ଟ୍ ତ ଚଳିବ ପ୍ୟାଣ୍ଟ୍ ଯାହା ପିନ୍ଧିଲେ ଚଳିବ।
ହଁ।
ଆଜ୍ଞା।
ସେ ହଁ କୁହ।
ଯୋଉ ମୁଁ ତ ଆମେ ଟିକେ ଲେଟ୍ ରେ ଯାଇ ପରୀକ୍ଷା ଦେବା।
ହୁଁ।
ସେଇଟା ହବନି।
ଲେଟ୍ ରେ ତ ତାଙ୍କର ଷ୍ଟାର୍ଟ ହେଇଯାଇଥିବ ଆମେ ଟିକେ ପଛୁଆ ରହିଯିବା ସେ
ପଛୁଆ ହେଲେ ଚଳିବ ମ୍ୟାମ୍ ମ୍ୟାମ୍ ସ ଟିକେ ଆଡଜଷ୍ଟ୍ କରିବା।
ହଁ ନାଇଁ ପୁଣି ଏତେ ଲେଟ ରେ ଯିବା ପୁଣି ଭାଇ ଅରା ନେଗେଟିଭ ରେ ଚାଲିବ।
କୋଡ଼ିଏ ମିଣ୍ଟି ଲେଟ ହବ କଣ ବେଶୀ ଲେଟ୍ ହଉଛି।
କୋଡିଏ ମିନିଟ୍ ଲେଟ୍ ବେଶୀ ଲେଟ୍ ନୁହଁ ହେଁ।
ନା ମ ସେଇଟା କୁଆଡେ ବେଶୀ ଲେଟ ମ‌ ଅ ହଉ ହଉ।
କଁ ଗୋଟେ ଦେଖ ବା ଆଉ ଗୋଟେ ନହେଲେ ହବୁ କେମିତି।
କଣ ଦେଖିବି ମେ ମେ ସେ ବି ଫ୍ରି ଫରେ ଖେଳୁଛି।
ନା ଫ୍ରି ଫାୟାର ଖେଳୁଛି ମାନେ ଏମିତି ଟେନସନ ଆଜି ମୁଣ୍ଡରେ ଘାରି ଲାହିଁ ଏହି ସମୟରେ।
ଆ ତମେ ବା ମତେ ଅ ମାନ ଅକଳିଆ ଟାଇମରେ କଲ୍ ଟା କରିଦେଇ ଛ‌ ମୁଁ ହେଇବା ଗେମ୍ ଟା ଖେଳୁଛି ତମେ ଟେନସନ ଦେଇ ଦଉଛ ମତେ ଏପଟେ।
ଗେମ୍ କାଇଁ ଖେଳୁଛବା ତମେ ସେପଟେ ପରୀକ୍ଷା ଅଛି ଟେଷ୍ଟ। ଷ୍ଟ ଅଛି କଣ ପଢିବ କିଛି ନାହିଁ ଯାଇ ଗେମ୍ ଖେଳୁଛ।
ମୁଁ ଆଉ ଜାଣିନି ମୁଁ କଁ ଜାଣିଥିଲି ଆଜି କଣ ପରିକ୍ଷା ଅଛି ବୋଲି ମୁଁ ହେଇ ତମଠୁ ଶୁଣଲି।
ଗୋଟା ପାଠ ପଢୁଛ ତମେ ଏ ବିଷୟରେ ଜାଣିବନି କିଛି କରିବନି ମୁଁ କହୁଛି ବୋଲି ଜାଣୁଛ।
ନାଇ ସାଗର ଭାଇ ମତେ ଏତେ କିଛି କହି ନାହାନ୍ତି।
ସାଗର ଭାଇ ସିଏ କଣ ଆଉ ପାଠ ପଢିବା ରେ ତାଙ୍କର ମୁଣ୍ଡ ଅଛି ନା କଣ ଖାଲି ତ କ୍ୟାରମ କ୍ୟାରମ ହଉଛନ୍ତି ତାଙ୍କର ଆଉ କଣ ପାଠ ପଢିବାରେ ମୁଣ୍ଡ ଅଛି।
ସିଏ କଣ କ୍ୟାରମ ହଉଛନ୍ତି କ୍ୟାରମ କୁ କରେ ମ ସିଏ ଗୋଟେ କଣ ସଞ୍ଜୁ ସମତଙ୍କୁ ଭଲ ପ୍ଲିୟାର ରେ। ସେ ତାଙ୍କ ପାଇଁ କଣ ମରି ଯାଉଛନ୍ତି।
ନାଇଁ ନାଇଁ କିଛି ବି କର କିଛି ବି କର ସାମସଙ୍ଗ କୁ କିଛି କହିବନି।
ନା ସାମସଙ୍ଗ କୋଉଠୁ ଭଲ ଖେଳେ ଏତେ ବି ଭଲ ଖେଳେନି ବା।
ଆଉ ଆଉ କିଏ ଭଲ ଖେଳେ ମୋ ଆଖି ସାମନାରେ ତ ତାଠାରୁ ଆଉ ଭଲ ପ୍ଲେୟର କାଇଁ ମୁଁ ଦେଖିବାକୁ ପାଉନି।
ସୁର କୁମାର ଭଳିଆ କିଏ ପ୍ଲେୟାର ଅଛନ୍ତି ଆଉ ଆଁ।
ପେଟ ପୁରି ଗଲା ଶିଘ୍ର ଆସ ପରୀକ୍ଷା ଦବାକୁ ଯିବା ସୂରୟା କୁମାର ଯାଦବ।
ନା ତମେ ମୋ କଥା।
ଆଉ କ୍ରିକେଟ ବିଷୟରେ ମୁଁତେ କିଛି କହନି ଆଉ।
ନାଇଁ ସୁର ସୁରିୟ କୁମାର କ୍ୟାପଟେନ୍ସି ସିଏ ଗୋଟେ କ୍ୟାପଟେନ ହଉ କା ୱାର୍ଲଡ କପ୍ ଜିତେଇଲା ତମକୁ କିଛି
ଆଉ କୁହନି ମୁଁ ରହିଲି ଆ ମୁଁ ରହୁଛି ଆଉ କହନି ଆଉ।